ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। କଣ କରୁଚ଼?
ନାଇଁ ମୁଁ କିଛି ନାଇଁ ଅଛି ଘରେ।
କଣ କରୁ ତମ?
ବେ
କଣ ଖାଇଛ? ହୁଁ କଣ ପାଇଁ ଖାଇନ କିଛି?
ନାଇଁ କିଛି ନାହିଁ ବସିଛି କଅ କଣ କରିବି ଆଉ। ବର୍ଷା ତ ହେଇଛି ଥଣ୍ଡା ଥଣ୍ଡା
ନାଇଖ୍
କଣ କହିଲ?
ଇହ
ହଁ ହ ଶୁଦ୍ଭା ଯାଉନି ଠିକ୍ସେ।
ଖାଇନି ଖାଇବି ପରା।
ଆଁ କଣ? ହ୍ୟାଲୋ।
ଆ ଇ ଖାଇବି। ଏ ମାନେ ଉଠୁ ଉଠୁ ଖାଇବି ନା କଣ?
ଏବେ ଶୁଭଗଲା ଏବେ ଶୁଭାଗଲା। ଉ ହୁଁ ନାଇଁ ଉଠୁ ଉଠୁ ଆଉ ଖାଇବ କି ସେତେବେଳେ ମୁଁ ପଚାରିଲିକି ସେତେବେଳେ କଣ ଖାଇଥିଲ?
ତ ଭଜା ହିଁ ଖାଇଥିଲି ହେଲ
କେବେ କିଛି ଖାଇନ କି?
ନାଇଁ ପୋରା ଖାଇନି।
ହୁଁ ହୁଁ।
ହୁଁ।
ଆଉ କଁ ଖବର ସବୁ ଭଲ?
କଣ ଖବର ପୁଛି ନାଇଁ ହଁ ସମସ୍ତେ ଭଲ ତମର? ତମର ସମସ୍ତେ ଭଲ କଣ କହିିକି
ହଁ ଆମର ଏଠୁ ସବୁ ଭଲ।
ଉଁ ହୁଁ ବର୍ଷା ତ ପୁରା ଜର୍ଜାର ହେଇଚି ପୁରା ଆଉ।
ଏ ମାଁ।
ହ
କୋହୁଚୁ ଚୋର୍ଚା ବର୍ଷା ମାନେ ତେ ଜୋରରେ ବର୍ଷା ହେଲା ଛାଡ଼ ଛାଡ଼ ଛାଡ଼ ଆଉ କୁହନି। କୁହନି ମୁଣ୍ଡ ଖରାପେକା
ହୁଁ।
ଉୁଁ। ବହୁତ୍ ଜୋରେ ବର୍ଷ୍
ବର୍ଷା ହେଲେ ଭଲ ତ ସେମ୍ ତି ଘଡଘଡିକି ବିଜୁଳି ମାରିକି ବର୍ଷା ହେଲେ ବହୁତ ଡରଲାଗୁ
ପୋଡି ମାନେ ପୋହି ପାରିବୁନି ମାନେ ଘଡ଼ଘଡି ଏତେ ଜୋରରେ ହେଲା ମାନେ ଗୋଟେ ଘର କମ୍ପି ଗଲା ଭଳିଆ ଲାଗିଲା ମତେ ଜାଣିଚୁ। ମାନେ ଗୋଟେ କ ଘର କମ୍ପିଲେ କେମତି ହଏ ସେମିତି ହେଲା ପୁରା ମୁଁ ଡରିଗଲି ମାନେ କଣ ହେଲା ବୋଲିକି। ନିଦ ମୁଁ ଶୋଇଥିଲି ମୋ ନିଦ ଫିଦ ସବୁ ଭାଙ୍ଗିଗଲା ନାଇଁ କଣ ହେଲା ବୋଲି ଉଠିକ ଦେଖିଲା
ହୁଁ ମାନେ ଚମ୍କିକି ଉଠି ପଡୁଥୁବ ନାଇଁ କିି।
ତ ଯେତେ ଜ ସୁଣ ଯେତେ ଜୋର ଖରା ହଉଥିଲା କେତେ ଜୋର ବର୍ଷା କେତି ହେଲା ମୁଁ ଭାବି ପାରୁନି ବର୍ଷା ଯେମ୍ତି ଘଡଘଡି ସେମତି ଭଗବାନ୍ ଯୋଉମାନେ ବାହାରେ
କଣ କରିବା?
ବାହା ବାହାରେଥିବେ କେମିତି ରହିଥିବେ ମୁଁ ଟିକେ ଭାବି ହବେ ଏତେଜୋରେ ବର୍ଷା ହେଲା ଯେ ଡର ଲାଗିଲା ବାହାରୁ ବାହାରିଆ ପା ଚୁଁ। ଯେତେ ଜୋରରେ ଠାଇ ଠାଇ ମୁଁ ଡରିକି କବାଟ୍ ଝରକା ସବୁ ବନ୍ଦ କରିଦେଲି କଣ କରିବି ଆହୁରି।
ହୁଁ।
ଉୁଁ ଏବେ କୁଆଡେ ବୁଲି ଯାଉଚୁ ନା କଣ?
ନାଇଁ କୁଆଡେ ବୁଲିଯିବି ଆଉ ତମ ପଟେ କରେଣ୍ଟ ଅଛି ନା ନାଇଁ?
ଆମ୍ ପଟେ କରେଣ୍ଟ ନାହିଁ ଆଉ ତମ୍ ପଟେ?
ଆମ୍ ପଟେ ଅଛି ଦେଲେଣି କରେଣ୍ଟ୍। ତମ ପଟେ ଅଧିକ ବର୍ଷା ହେଇଛି ବଧେ ଯାହା ଜଣା ପଡୁ ଦେଇନାହାନ୍ତି ତ କରେଣ୍ଟ ଏପର୍ୟ୍ୟନ୍ତ।
ହୁଁ। ହାଲୋ ବଢ଼ିଆ ତମ୍ ପଟେ ତ କରେଣ୍ଟ୍ ହେଲେ ଅଛି୍ ଯେ ଆମ ପଟେ ତ କିଛି କରେଣ୍ଟ ନାହିଁ ହଇରାଣ ହେବୁ ବୋଧେ ଆଜି ରାତିରେ। ତାପରେ କରେଣ୍ଟ୍ ଗୋଟେ ନ ରହିଲେ ଏତେ ହଇରାଣ ହଉଚୁ କହି ହବନି। ବୋହୁତ୍ ହଇରାଣ ହେଲୁଣି ଆମେ। କରେଣ୍ଟ୍ ଗୋଟେ ମ ଝିରେ ମଝିରେ ପଳୋଉଚି ଯେ ଏତେ ବାଧୁଚି ଯେ ଛାଡ। ହାଲୋ। ସେର ହ୍ୟାଲୋ। ହାଲୋ। ହେଲୋ। ଫେନ ବନ୍ଦ କରତ। ହାଲୋ। ହାଲୋ।